ହାଲୋ!
ହାଲୋ!
ହୁଁ। ହାଲୋ!
ହୁଁ, କହ।
ହାଲୋ!
କଣ କରୁଛୁ? ହାଲୋ, ଶୁଭିଲା? ହାଲୋ!
ହାଲୋ, ହାଲୋ!
ହଁ, ଶୁଭିଲା କି?
ହଁ, ଏବେ ଶୁଭା ଗଲା।
ହାଲୋ, ହଁ, କହ କଣ କରୁଛୁ?
କଣ କରୁଛୁ?
ମୁଁ ବସିଛି।
ଆମେ ଏବେ ଆମେ ଏବେ ଆସିଲୁ ମାମୁଁ ଘରୁ ମୁଁ ଏଇଠି ମାଇଁ ଘରୁ ଉଲ୍ହେଇଲି।
ଓହୋଃ, ମାଇଁ ଘରେ ଅଛୁ?
ହଁ, ଉଲ୍ହେଇଲୁ ମାଇ କହି
ନାଈ।
ହଁ, ନାଇଁ, ମାଇଁ ମାନେ ମାଇଁଙ୍କର ଅଫିସ ଥିଲା ଯେ ମାଇଁ ପହର ଦିନ ରାତିରେ ପଳେଇଆଇଲେ, ରାତିରେ ଆସିଲେ। ଆଠଟା କି ନଅଟାରେ, ଆମେ ଇସିତା ମୁଁ ଗେଲୁ ହେଇକି ଥିଲୁ ବାପା ମା କାଲି ଗଲେ। ତ ଆମେ ଆଜି ବି ଆସି ପାରିନଥାନ୍ତୁ, ମାମାଙ୍କର ଆଜି ବାର୍ଥଡେ ଥିଲା। ହେଲେ ମାମା ଅଫିସ ଗଲେ। ମାମାଙ୍କର ଷ୍ଟାଫ୍ ମାନେ ସବୁ ସେଲିବ୍ରେସନ କରିବା କରିବା କରିବା ବୋଲିି ଜିଦି କରିବାରୁ ମାମା କଲେ। ହେ ତ ଆମେ ବି ପଳେଇଆଲୁ ଆ ହୁଁ।
ଆଚ୍ଛା।
ତାପରେ ସେପଟେ ଖାଲି ତ ବର୍ଷା ହଉଛି ଲୋ ଏପଟେ ପାଗ କେତେ ସୁନ୍ଦର।
ଓହୋଃ, ଏବେ ଏତେ ସୁନ୍ଦର ହେଇଛି ସକାଳେ ବି ହଉଥିଲା ଏବେ ଛାଡିଛି ନଅଟା ବେଳକୁ, ଆ ଟିକେ ଛାଟୁଛି। ଏବେ ଠିକ ଅଛି। ବୋଲା ସୁନ୍ଦ ସେପଟେ କାହିବି ଏପ ବି ରଜ ରଜ ଟା ବର୍ଷା। ପାଞ୍ଚ ଦିନ ହେଲାଁ ବର୍ଷା ଯେ ବର୍ଷା ଛାଡିବାକୁ ପାଇଁ କିଛି ଆଉ
ଟ୍ୟୁସନ ଯାଇପାରୁଛୁ ନା ନାଇଁ?
ଖରା ଟିକେ ହେବାର ନାଇଁ ଲୁଆପଟା ସୁଖଅର ନାଇଁ କିଛି ହଁ ଯାଇ
ଟ୍ୟୁସନ ଯାଇପାରୁଛୁ କି ନାଇଁ?
ଆଡିଯ ହଁବା ଉପଳି ସମୟ ବାରଟା ବେଳୁ ଛାଡି ଯାଉଛି। ଦିନଆଳୁ ଛାଡି ଯାଉ ଘଣ୍ଟେ ଦିଟା ଛା ଛାଡିଯାଉଛି ଆଜି କେମିତି ଜଲ୍ଦି ଛାଡ ମେଘଟା ଗୋଟେ ଘଣ୍ଟେ ଦିଟା ଛାଡି ଯାଉଛି ଛାଡ ହେଲେ ଯାଉଛି ଚାରିଟା ବେଳୁ ଏପଟେ ଯାଉଛି ସେପଟେ ଯାଉଛି ହେଇକି ଆସୁଛି ଆଉ।
ବର୍ଷା ପାଇଁ ଆଜି ସ୍କୁଲ ଛୁଟି ପରା ସବୁ!
ହଁ ଦି ଦିନ କାଲି ଆ ଦି ଦିନ ଛୁଟି କାଲି ଛୁଟି ଥିଲା। ଆ ଆଜି ଗୋଟେ ଦିନ। ଚାଲିିନି ଆଉ ହଁ ହଁ ଠ
ଆଉ କଣ କଣ
କଣ ଖାଇଛ?
ତୁ କଣ ଖାଇଛୁ?
ହ୍ୟାଲୋ
ହ୍ୟାଲୋ କଣ ଖାହିଛୁ?
ମୋ ଓ ହାଲୁଆ ଅମୂଲ ହଁ ଶୁଭୁଛି। ଟି ହୁଁ
ହୁଁ ହୁଁ ହଁ ହଁ ଏବେ ଶୁଭାଗଲା। ଆମେ ସେମିଆ ଖି ଖାଇଛ ଆ ମା ଘର ହେରିକି ଆଇଲୁ। ସେଡିଆ ସେମିଆ ସେଠି ଖାଇକି ଆଇଲୁ ସେମିଆ। ହେଲା
ହଁ ହଁ
ହୁଁ ଗାଧେଇ ଲୁଣି।
ହଁ ମୁଁ ସକାଳେ ଆଜି ଏଗାରିଂ ନାଇଁ।
ଏ ଇ। ହଁ ହଁ। ଆଉ କଣ କହ? ତୋ ଦିଦି କାଲି ଫୋନ କରିଥିଲେ ନମ୍ବର ଟ୍ୟୁସନ ଟ୍ୟୁସନ ପାଇଁ ଯୋଉ କହିନଥିଲି ମୁଁ ଆଇ ସେମାନଙ୍କ ପାଇଁଛୁ।